ହ୍ୟାଲୋ
ହଁ ହାଲୋ
ହଁ ନମସ୍କାର।
ଶୁଭ ସନ୍ଧ୍ୟା ନମସ୍କାର।
ଶୁଭ ସନ୍ଧ୍ୟା। ଆ
ହଁ କେମିତି ଅଛ?
କରୁଥିଲେ ଭଲ ଅଛି ଆପଣ କେମିତି ଅଛନ୍ତି?
ହଉ
ବର୍ଷା ତ ବହୁତ କିଛି ସମୟ ପାଇଁ ଛାଡିଥିଲା।
ହଁ
ବର୍ଷା କିଛି ସମୟ ପାଇଁ ଛାଡିଥିଲା। ପୁଣି ଏ ବର୍ଷା ଏବେ ତ ଦେଖିଲି ଯାଇକି ବାହାରକୁ
ହଁ ହଁ ଠିକ କଥା ଏବେ ତ ହେଉଛି ବର୍ଷା ବର୍ଷା
ହଁ ବା
କୁଆଡେ ଘରୁ ବି ବାହାରିବାକୁ ଦଉନି ବର୍ଷା।
ନା ମଝିରେ ମୁଁ ହେଲେ ବି ବର୍ଷା ଯେତେବେଳେ ଛାଡିଥିଲା ଟିକେ ମାନେ ବାହାରକୁ ଯାଇଥିଲି ସେହି ଆମ ବଡ ବାପାଙ୍କ ଘରେ ପାଣି ପଶି ଯାଇଛି। ତ ସେଇ ଆକା କେମିତି କଣ ଇଏ କରିବା ବୋଲି ଇଏ ଗଲା ବଳୁ ସେତେବେଳେ ଏକା ଟିକେ ବାହାରକୁ ଯାଇଥିଲି ପୁଣି ଆଇକି ଥିଲି। ଦେଖିଲା ବେଳକୁ ଏବେ ରନି ଭାବୁଥିଲି ବର୍ଷା ଯାହା ହଉ ଛାଡିଗଲା ରନିଂ ମାରିଯିବି ବୋଲି ଭାବୁଥିଲି।
ରନିଂ ସେ ପଡିଆ କାଦୁଅ ହେଇକି ଥିବ। ରନିଂ ଏବେ ପଡିଆ ନଥିବ କାଦୁଅ ହେଇକି ଥିବ।
ସେହି କନ୍ଧମାଳ ମାନେ ଆମର ସେଇ ଷ୍ଟାଡ଼ିୟମ୍ କନ୍ଧମାଳ ଷ୍ଟାଡିୟମ ଯୋଉ ବଡ ଷ୍ଟାଡିୟମ ଟା ସେଇଠି କିଛି ଇଏ ନଥାଏ ଆଉ କାଦୁଅ ଆମେ ବର୍ଷା ହେଲେ ବି ଆମେ ବ ଆମେ ରନିଂ ମାରୁଥିବ ବର୍ଷା ହବ ତ ଆମେ କେ ମାନେ ସେ ଜାଗାରୁ କେବେ ଆସିବୁନି। ହୁଁ ହୁଁ ମାନେ ଭିଜି ଭିଜି ବି ରନିଙ୍ଗ ମାରିବୁ ସେଇଟା ଅଲଗା ମଜା।
ଓ ସେଇ ଯାହା କାଦୁଅ ହୁଏନି କି?
କାଦୁଅ ହୁଏ କାଦୁଅରେ ଅଲଗା ମଜା ଆଉ ବୁଟ ପିନ୍ଧିଥିଲେ ମାନେ କାଦୁଅ ଖସେନି ନା। ଆମର ଏଇଟା ଚିକଣ ମାଟି ନାହିଁ। ଇଏ ମାଟି ହେଇଯିବା ଯୋଗୁ ଆଜ୍ଞା।
ହଁ ତାହେଲେ ଭଲ କଥା। ଆପଣ ବୁଲିବା ପାଇଁ ଯାଆନ୍ତି?
ହଁ ଏବେ ତ ଚାରି ପାଞ୍ଚ ଦିନ ହେଲା ଯାଇନି ଯେ ଉଁ ଖାଇ ପିଇକି ଖାଲି ଘରେ ବସେଇିକି ମୋଟା ହେଇଗଲିଣି।
ଆ ହାଁ। ସେଇଟା ବି ସତ କଥା ଚାରି ପାଞ୍ଚ ଦିନ ହେଲା ବର୍ଷା ତ ଛାଡୁନିଁ ଆହୁରି ବୋଧେ ଗୋ ଗୋଟେ ଦିନ ତିନି ଦିନ ହବ ଆଉ ହଁ ଆଉ ଆପଣଙ୍କ ଆଡେ କଣ କଣ ବୁଲିବା ଜାଗା ଅଛି?
ହ ଅ ବୁଲିବା ଜାଗା ମାନେ ଏହି ବର୍ଷା ଦିନେ ବୁଲି ଯିବାକୁ ହେଲେ ଅ ଭଲ ମାନେ ମାନେ ଭଲ ରାସ୍ତା ଦେଇକି ଯିବାକୁ ଗଲେ ଫାଷ୍ଟ କଥା ଉର୍ମାଗଡ ଗଲେ ଭଲ ଭିୟୁ ଆସେ। ମଝିରେ ବି ଯାଇଥିଲି ଏ ବର୍ଷାରେ
ମାଗଡ଼ ଆପ ଆପଣଙ୍କ ଘର ଠାରୁ କେତେ ବାଟ ଆଉ ସେଠି କଣ ଅଛି?
ଉର୍ମାାଗଡ଼ ସେଇଟା ଗୋଟେ ହଉଛି ଜଳପ୍ରପାତ ମାନେ ସେଇଟା ଶୀତଦିନେ ଆମର ଯୋଉଟା ବଣଭୋଜି କହୁନାହାନ୍ତି? ହଁ ଏ ସେ ବଣଭୋଜି କରିବା ସ୍ଥାନ ସେଟା ଜଳପ ପତ ଝରଣା ଭ ଇଏ ହେଇକି ବହୁତ ଭଲ ଜାଗା ମାନେ ସେଇ ଏଠିକି ଗଲେ ମନକୁ ଶାନ୍ତି ମିଳିଥାଏ।
ହଁ ସତ କଥା।
ହଁ ଆମ ଘରଠୁ ପଚିଶ ହୁ ହଁ କୋଡିଏ କି ପଚିଶ କିଲୋମିଟର ଭିତରେ ହବ।
ହଁ ମୁଁ ଶୁଣିଛି ଜଳପ୍ରପାତ ଗୁଡାକ ହଁ ହଁ କୁହନ୍ତୁ।?
ସବୁଠୁଇ ସବୁଠୁ ଇଏ ବୋଲେ କାଣ୍ଟ୍ରାମାଲା ସେଇ ରାସ୍ତା ମାନେଏ
ହଁ।
ଏଇ ରହିଯିବ ଗୋଟେ ତିନି କିଲୋମିଟର ପୂର୍ବରୁ ତିନି କିଲୋମିଟର ଭିତରକୁ ଚାଲିକି ଯିବାକୁ ପଡେ।
ଏ ହେଁ।
ଆ ମ୍ ରାସ୍ତା ମା ହଁ ରାସ୍ତା ଖରାପ ହେଇଥା ତିନି କିଲୋମିଟର ଚାଲି ଗଲା ପରେ ସେଇ ଜାଗାରେ ପହଞ୍ଚିଲା ପରେ। ସବୁ ମାନେ ଥକାନ ଯୋଉ କହୁନାହାନ୍ତି ଦେହର ଦର ସର ସବୁ ସେଇ ଜାଗାକୁୁ ଦେଖିଲା ପରେ ସବୁ କୁଆଡେ ଉଡିଯାଏ।
ଓ ତାହେଲେ ଜାଗାରେ ସୌନ୍ଦର୍ଯ୍ୟ ବହୁତ ଅଧିକା ହେଇଥିବ।
ଆଜ୍ଞା।
ତାହେଲେ ତ ବର୍ଷା ଦିନେ ଜଳ ପଇ ପାଣି।
ହଁ ଏବେ ଟିକେ ମାନେ ସେଇ ଜାଗା ଯାକ ଯିବା କଥା ନାହିଁ। ଆଁ ଯଦି ବିି ଗଲେ ଖାଲି ମାନେ ଇଏ ସେହି ପାହାଡ ସୌନ୍ଦର୍ଯ୍ୟ ଇଏ ପାଣିକି ନ ଯାଇକି ଦୂରରୁ ରହିକି ଦେଖିବାକୁ ଭଲ ଲାଗେ ଆଉ।
ହଁ ସେଇଟା ବି ସତ କଥା କିନ୍ତୁ ମୁଁ ଶୁଣିଚି ଜଳପ୍ରପାତରେ ବହୁତୁ ଯୁବ ପିଢିଙ୍କର ମାନେ ବିଶେଷ କରିକି ପୁଅ ମାନଙ୍କର ବେଶୀସି ସେମାନଙ୍କର ମାନେ ମରିଯାଆନ୍ତି ମାନେ ପା ପାଣିରେ ଗାଧୋଉଥିବେ କୁଆଡେ ହାସିକି ବୁଡି ଯାଇଥିବେ ମୁଁ ବି ଶୁଣିଚି।
ସେଇଟା ମାନେ କଣ ସେଇଟା ମାନେ କଣ? ଏଇ ଯୋଉ କହୁନାହାନ୍ତି ଯୋଉମାନେ ଖାତିରି ନାହିଁ କିଛି ନାହିଁ ସେମାନଙ୍କର ଦୁର୍ଘଟଣା ଘଟିଥାଏ। ଏବେ ଆମେ ଯଦି ବଣଭୋଜି କରିଯିବା ଆମେ କଣ ଆମେ ଯିବା ସାଇଜିରେ ଯିବା ଘରୁ ଗାଧ ବାଧା କରିକି ଯିବା ଆମେ କଣ ଦରକାର ସେ ଜଳପ୍ରପାତରେ ଗାଧେଇବା ଆମେ ତ କେବେ ଅଭ୍ୟାସ ନଥିବ।
ହଁ ଅଭ୍ୟାସ ନଥିବ ପୁଣି ସବୁ ଜାଗା ବି ସମାନ ନୁହଁ ନା କୋଉଠି ଗଭୀର ପାଣି ଥିବ। ସେଇ ମୁଁ ତ ଏବେମାନେ
ତ ଆମେ
ଶୁଣି ଭିତରେ ଗୋଟେ ଜାଗା ଗୋଟେ ଜାଗା ଅଛି ପୁତୁଡି ସେଇଠି ଜଣେ ଆସିଲା ଗାଁ ପାଖରେ ଜଣେ କେତେ ଜଣ ଲୋକ ମାନେ ତାଙ୍କ ସାଙ୍ଗମାନେ ମିଶିକି ଆସେ ଥିଲେ ସେମାନେ ସମସ୍ତେ ଚାକିରୀ ମଧ୍ୟ କରୁଚନ୍ତି ସରକାରୀ ଚାକିରୀ କରୁଥିଲେ ଛୁଟିରେ
ହ।
ଦେଖିକି ଆସିଥିଲା ସେ ଭିତରୁ ସେମାନେ ଚାରି ଜଣ ସାଙ୍ଗ ଆସି ଥିଲେ ସେମାନେ ଗାଧଉଥିଲେ ପୁତୁଡିରେ ସେମାନଙ୍କର ତ ଏ ଧାରଣା ନାହିଁ ନା କୋଉଠି କେମିତି ଗାଧୋଇବା ଦରକାର। ସେମାନେ ଯାଇଚନ୍ତି ଗାଧେଇଚନ୍ତି ତିନି ଜଣ ସାଙ୍ଗ ଅଛନ୍ତି ଆଉ ଜଣେ ସାଙ୍ଗ କୁଆଡେ ଭାସିଗଲେ ତାଙ୍କୁ ପାଇଲେନି। ତା ପରଦିନ ଯାଇକି ତାଙ୍କୁ ପାଇଲେ ଆଉ ସକାଳୁ ପାଇଲେ ଆଠଟା ନଅଟ ରେ ଆଉ ଓଡ୍ରା ଷ୍ଟାପ ଆ ଥିଲେ କିନ୍ତୁ ସିଏ ତ ଆଉ ନଥିଲେ ଜୀବିତ ଅବସ୍ଥାରେ ପାଇବା ତ ପୁରା ସ୍ୱପ୍ନ ସେଇଠି। ସେଇଠି ତାପରେ ବହୁତୁ ଖରାପ ସେଇଟା।
ଆମ ପୁତୁଡ଼ି ରେ ମାନେ ଗୋଟେ ଜାଗା ଇଏ ଅଛି ଯୋଉ ଜାଗାରେ ମାନେ ପାଣି ତଳେ ପଡିଥାଏ ସେଇ ଜାଗାରେ ମାନେ ଆ ପାଣି ଯେତେବେଳେ ପଳିକି ସେଇ ଜାଗା ଟା ମାନେ ଖାଲ ହେଇକି ରହିଯାଇଥାଏ।
ହଁ।
ତ ସେଇ ଖାଲଟା କଣ ସେଇ ଖାଲରେ ଭଅଁର ଟାଇପିର ସୁଷ୍ଟି ହୋଇଯାଇଥାଏ ଯୋଉଟା କି ଆମେ ଆମ ଇଏରେ କହିପାରିବା ଯୋଉଟା ଭଅଁରରେ ଇଏହେ କି କରେକ୍ଟେ ସେଟା ସେଇ ସ୍ ସେଇ ଜାଗାରେ ସାଇକ୍ଲୋନିକ ଷ୍ଟୋମ ଟା ସେଇଟା ତିଆରି ହେଇଯାଇଥାଏ।
ହଁ।
ହଁ। ହଁ ତ ସେଇ ଇଏରେ ଯଦି ଆମେ ଗାଧଉ ଗାଧୋଉ ଭୁଲ ବଶତ ସେଇ ଇଏ କୁ ମାନେ ଝିକିଦେ ସେଇ ଭଅଁର ଯଦି ଆମକୁ ଝିକି ଦିଏ ଆମେ ସେଇ ଭଅଁରରୁ ଦୁଇଶହ ମିଟର ଦୂର ରହିଲେ ବି ସେ ଆମକୁ ଝିକି ଦବ। ଖାସ୍ କରି ପାଣି ଭିତରେ।
ହଁ ହଁ ବୋଧେ ସେମିତି ହିଁ କିଛି ହେଇଚି କାରଣ ସେଇଠି ସେମାନଙ୍କର ଯେତିକି ଥିଲେ ଅଞ୍ଚଳ ଲୋକ ସେମାନେ ମଧ୍ୟ କହିଲେ ଯଦି କୋଉଠି ପଥର ପଥ ତ ଲାଗିଯାଇଥିବ ମୁଁ ତାକୁ ପାଇବୁନୁ ମଧ୍ୟ ମାନେ ଏମିତି ଏମିତି ବି ଅଛି କିଛି ଲୋକ ମିଳୁ ବି ନାହାନ୍ତି କିନ୍ତୁ ଭାଗ୍ୟବସ
ହଁ।
ତାଙ୍କୁ ପିଲା ତାଙ୍କୁ ମିଳିଥିଲା ଆଉ ପରବର୍ତ୍ତୀ ଦିନ ହିଁ ସେ ଆଙ୍କୁ ଆଣିଥିଲେ।
ହଁ ସେଇଆ ଅଁ।
ଏଟା ଦୁଃଖ ଲାଗେ କି ସେଠି ମଜା ନେଇକି ଆସିଥିଲେ। ଆମ ଜାଗାକୁ ହଁ ବୁଲିବେ ଟିକେ ବୋଲି ତ ଏମିତି ହେଇଥିଲା ଆଉ।
ଆମ ମଝିରେ ବି ସେମିତି ଗୋଟେ ଇଏ ହେଇଥିଲା ଏଇ ଯୋଉ ଆମର। ଯୋଉଟା ଇଏ ଅଛି ପିଲା ସର୍ଲୁନି ଡ୍ୟାମ। ସେଇଠି ଚାରି ଜଣ ପିଲା ଯାଇଥିଲେ ଗାଧେଇବାକୁ। ହଁ।
ହଁ ହଁ କଣ ଅଛି ସେ।
କୋଉ ଅଞ୍ଚଳରୁ ପିଲା ମାନେ ସେଇଟା ବି ସେ ଡ୍ୟାମ୍ ଭଳି।
ହଁ ହଁ।
ହଁ ତ ସେଇଠି ବି କେତେ ଜଣ ପିଲା ଗାଧଉଥିଲେ ସେଇ ଜାଗାରେ ବି ଜଣେ ଏମିତି ଗୋଟ ଗୋଟେ ଆମ ଅଞ୍ଚଳ ମାନେ ଇଏ ପିଲାଟା ଏକା ତାଙ୍କ ବାପା ମା ଟିଚର ଅ ଅଛନ୍ତି ସେ ଭୁବନେଶ୍ଵରରେ ପଢୁଥିଲା ସେ ପିଲାଟା। ତ ସେ ବି ଗାଧେଇ ଯାଇକି ହଠାତ ବୁଡିକି ଇଏ ହେଇଗଲା। ତ ତା ସବ ଯାଇକି ଚାରି ପାଞ୍ଚ ଘଣ୍ଟା ପରେ ପାଇଲେ।
କି ହଁ ତ ଶେ ପାଇନଥିବେ।
ନାଇଁ ଯିବି ତ ବଥ ବହୁତ ମାନେ ରେୟାର। ଯୋଉମାନେ ଜୀବିତ ରହିଯାଆନ୍ତି ଯୋଉମାନେ ମାନେ। ପହଁରା ଆସିଲେ ବି ସେ ଭହଁର ଭିତରୁ ମାନେ ଆମେ ପହଁରିକି ବାହାରି ପାରିବାନି।
ହଁ ଏ ତ ସତ କଥା ତାହେଲେ ଜଳପ୍ରପାତ। ଜାଗା ଗୁଡାକ ଯିବାକୁ ଭଲ ଲାଗେ କିନ୍ତୁ ତାର ଯେତିକି ସବୁ ଅଛି ନିୟମ ତାକୁ ମାନିବା ଦରକାର। ବିଶେୟ କରି। କେହି ନ ମାନନ୍ତି ସେମାନେ ହିଁ ହଇରାଣ ହୁଅନ୍ତି ହଁ ସତ କଥା କହିଲେ।
ଯୋଉ ନିଶା ଦ୍ରବ୍ୟ ନିଶା ଏ ଯୋଉ ଇଏ କରୁଛନ୍ତି ନିଶା ସେବଣ।
ହଁ।
ମୁଁ ତ କେତେ ଥର ଦେଖିଛି ସେଇ ଜାଗା ଯାକରେ ଇଏ ଆମେ ବୁଲିବାକୁ ଗଲାବେଳେ। ସେଇଠେ ତାଙ୍କେ ରୋଷେଇ କରୁଥିବେ ସେଇଠି ହିଁ ନିଶା ପିଉଥିବେ ସେଇଠେ ଯାଇକି ପାଣିରେ ଡେଉଁଥିବେ। ତ ସେମିତିରେ ତ ଦୁର୍ଘଟଣା ଘଟିବ ଅକା।
ହଁ ଏଇଟା ମୁଁ ବି ଦେଖିଛି ସତକଥା। ସତକହିଲେ ଏଇଟା ଏଇଠି ବି ହଉଛି ଆଜି କାଲି ସେମାନେ ସେମିତି ମାନୁନାହାନ୍ତି କିଛି। ଏଇଟା ବୋଧେ ବିଶେଷତ ମୁଁ ତ ଆଜିଯାଏ ଯେତିକି ଶୁଣିଛି। କି ଏ ଝିଅ ମାନେ କେବେ ମରିବାର ମୁଁ କେବେ ଶୁଣିନି ହିଁ। ଯେତିକି କେସ୍ ଆସୁଛି ସବୁ ପୁଅ ମାନଙ୍କ କେସ୍ ଆସୁଛି ଏଇଟା ତ ସତ କଥା।
ହଁ।
କାରଣ ଝିଅ ମାନେ ତ ଏତେ ସାହସ ବି କରିବେନି ତଳକୁ ଯିବେ ଗାଧେଇବେ ଏ ଏତେ ଜଳରେ ଆଉ ଯୋଉମାନେ କରୁଛନ୍ତି ତାଙ୍କର ଏମ
ତାଙ୍କର ଟି ହଁ ଝିଅ ମାନଙ୍କର ଟିକେ ଡର ଥାଏ। କି ମାନେ ତାଙ୍କେ ଏତେ ଇଏ। ହଁ ତାଙ୍କେ ଏତେ କୁଆଡେ ଯାଇ ବିି ନଥାନ୍ତି କେବେ ଦେଖି ବିି ନଥାନ୍ତି ଯଦି ବି ଯାଇଥିବେ। ଆଟଲିଷ୍ଟ୍ ତାଙ୍କେ ମାନେ। ଷୋହଳ ବର୍ଷରୁ କି ସତର ବର୍ଷ ଉପରକୁ ହେଲେ ହି ତାଙ୍କ ଘର ଲୋକ ତାଙ୍କ ଘର ଲୋ ଲୋକ ସାଙ୍ଗସଥିରେ ଛାଡିବେ କି ନହେଲେ ଯେ ଯଦି ନାହିଁ ବଲେ ସାନବେଳେ ଯାଇଥିବ ବଲେ ତାଙ୍କ ପରିବାର ଲୋକଙ୍କ ସହ। ମୁଁ ତ କହୁଛି ମୁଁ ଗୋଟେ ଉଦାହରଣ ମୋ ଦି ମୋ ଦିଦି କିି ମାନେ ତାକୁ ଛଡା ହେଉ ନଥିଲା ଚଉଦ ପନ୍ଦର ବର୍ଷ ମାନେ ମାଟ୍ରିକ ସରିଲା ପରେ ଯେତେବେଳେ ଇଏ ତାର କଲେଜ ହେଲା। ତ ସେ ସେଇ ଟାଇମ୍ ରେ ହିଁ ତା ସାଙ୍ଗ ମାନଙ୍କ ସହ ଟିକେ ବାହାରକୁ ଗଲା। ତାପରେ ଏବେ ସେ ବୁଲାବୁଲି କରୁଛି ଜବ୍ କରି ଯେତେବେଳେ ଇଏ ତ ବୁଲାବୁଲି କରୁଛି ମୋ ସହ ବି ଯାଏ।
ହଁ ମୁଁ ତ ଏବେ ବି ମୁଁ ତ ଏବେ ବି ମୋର ପିଜି ଟାଇମୂ ରେ ମୋ ସାଙ୍ଗ ମା ନଙ୍କ ସହିତ ଆମେ ଗୋଟେ ପାଇଁ କିନ୍ତୁ ଆମ ଘରେ ଜାଣିନଥିଲେ। କହିଲେ ଜଳ ପ୍ରପାତକୁ ଯିବୁନି କାରଣ ସେମାନେ ଜାଣି ଛନ୍ତି ସାଙ୍ଗସାଥି ହେଇକି ଯିବେ।
ହଁ ନା କାଟର ମାଲା ଟିକେ ରିକ୍ସ୍ ଜାଗା
ଓହୋ।
ହଉ। ଦେଖିବାକୁ ଗଲେ ସବୁ ଜାଗା ମାନେ ଇଏ ଥାଏ। ହଁ।
ସେଥିପାଇଁ ସବୁ ଜାଗାକୁ ଯିବା ଦରକାର ଆଉ ସତର୍କତା ଅବଲମ୍ବନ କରିବା ତ ନିହାତି ଆବଶ୍ୟକ। କ ଯୋଉ କୌଣସି ବି ଜାଗା ହଉ ହଉ ଆପଣଙ୍କ ସ କ ଥା ହେଇକି ମତେ ବହୁତ୍ ଭଲ ଲାଗିଲା ଆଉ ରହୁଛି ଧନ୍ୟବାଦ୍।
ମୁଁ କଥା ହେଇକି ମତେ ଧନ୍ୟବାଦ୍।